ହାଲୋ।
ହାଲୋ।
ହଁ ଦିଦି ନମସ୍କାର।
ନମସ୍କାର ଏଇ ବସିଛି କଣ କରୁଛୁ ତୁ?
ବସିଛି ଆସିକି ଆଉ ଆଉ ଖାଇବା ପିଇବା
ନାଁ ନାଇଁ ଖାଇବା ପିଇବା ହେଇନି। ତମର ସବୁ ଖାଇବା ପିଇବା।
ନା ଆମର ତ ରୋଷେଇ ଚାଲିଚି ଆଉ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
ନା ଏବେ ବାବା ଆସିଲେ ବା ଏଇନା ଖାଇବେ ଏବେ ରୋଷେଇ ରୁଟି ହୋଉଛି।
ଅହଁ ରୁଟି ସହିତ କଣ।
ସ କଣ ସନ୍ତୁଳା କି ଭଜା ହେଇଥିବ ଆଉ।
ନା ହଁ ତୁ ଜାଣିନୁ ତାହାଲେ ଆଉ।
ନାଇଁ। ଆଉ ସବୁ ଭଲ
ହଁ ଭଲ ଆଉ କଣ ଦୌଡି ଦୌଡି ଦିନ ଯାକ ପ୍ରାଣ ଯାଉଚି।
କାଇଁ।
ଏଇ ଯୋଉ ଏବେ ପ୍ଲସଥି୍ ସେକେଣ୍ଡ ଇଅର ପିଲାଙ୍କର ଇଣ୍ଟନସିପ ବାହାରନି କି?
ଆଚ୍ଛା ଆଚ୍ଛା ଆମର ବି ତ ସେଇଆ ଆଉ କଣ କରିବା।
ସେୟା ବା ମାନେ ଖାଲି ଗାଁକୁ ଗାଁ ଯାଇକି ଖରାରେ ଆଉ ଚିହ୍ନି ପାରୁନାହାନ୍ତି ବି ଆମକୁ ଲୋକ। ତମର ବି ଚାଲିଛି ଇଣ୍ଟର୍ନସିପ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।